ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଛୁ?
ହ୍ୟାଲୋ। ହଁ ମୁଁ ବସିଚି ଦୋକାନରେ ତମେ କଣ କରୁଛ?
ମୁଁ ଏଇ ସିଲେଇ କରୁଥିଲି ଆଉ।
ଦୋକାନରେ ବ୍ରସ। ତମେ କଣ କରିଚ?
ମିଆଉ ସିଲେଇ କରୁଚି।
କଣ ସିଲେଇ କରୁଚ୍?
ଏଇ ବ୍ଲାଉଜ ତିଆରି କରୁଚି ଆଉ। ଆଛା ତମେ କୋଉ ଦୋକାନରେ ଯାଇ ବସିଚ୍ ଏବି ବ୍ଲାଉଜ ସିଲେଇ କରୁଚି। ହ୍ୟାଲୋଆ।
ହ୍ୟାଲୋ।
ହୁଁଉଁ, ବର୍ଷା ହଉ ତମ ସେପଟେ।
ହଁ
କହିଲି ବର୍ଷା ହଉଚି ତମ ସେପଟେ।
ହଁ, ବର ତ କାଲଠୁ ହଉଚି ହେଇ ଆଜି ଏବେ ଛାଡିଲା ତମର ହୋ
ହଁ ଆମର ଏବେ ବି ହଉଚି
ହଁ କହିଲି କାଲି ବର୍ଷା ହଉଥିଲା। ଏବେ ବି ଚାଲଛି ତମ
ହଁ କଅ। ଆଉ ଖାଇଚ କଣ ସନ୍ଧ୍ୟାରେ।
ସନ୍ଧ୍ୟାରେ କିଛି ଖାଇନି ଏ ଯାଏଁ ଘରୁକୁ ଗଲେ ଖାଇବି।
ଆଚ୍ଛା ମୁଁ ସନ୍ଧ୍ୟାରେ ଖାଇଥିଲି ଇପି ବନେଇଥିଲି ଆଉ ଖାଇଥିଲି ଆଉ ବନେଇକି ଆଉ।
ଆଉ ଗାଧୁଆ ବେଳେ କଣ ଖାଇ
ଗାଧୁଆ ବେଳେ ଖାଇଥିଲି ଭାତ ସଜନା ଛୁଇଁ ତରକାରୀ ସାଲାଡ ଆଉ ଶାଗ ଭଜା ଆଉ। ଆଛା ତମେ।
ମୁ ଖାଇଥିଲି ଭାତ, ମାଛ ତରକାରୀ।
ଆଛା, ମାଛ କଣ କିଣା ମାଛ ନା ଏ ଦେଶୀ ମାଛ ଏଇ ଗାଁ।
ନାଇଁ, ଆମ ମାର୍କେଟ୍ ରୁ କିଣିକି ଆଣି
ଆଚ୍ଛା।
ଆଉ ଘରେ ସମସ୍ତ
ତମେ ଏବେ ଗାଁରେ ରହୁଚ।
ହଁ, ମୁଁ ଗାଁରେ ରହୁଚ୍।
ଘରେ ଭଲ ଅଛନ୍ତି।
ତମେ କେମିତି ଅଛ?
ଆଚ୍ଛା।
ହ୍ୟାଲୋ।
ହଁ, ହଁ ଭଲ ଅଛି ହଁ ମୁଁ ଭଲ ଅଛି।
ଆଉ ସକାଳେ କଣ ଖାଇଥିଲ?
ସକାଳେ ମୁଁ ଛତୁଆ ଖାଇଥିଲି ଖାଇକି ଯାଇଥିଲି ଟିକେ ମାର୍ କେଟେ ଏଇ ସିଲେଇ ଜିନିଷ ଆଣିବା ପାଇଁ। ସେଠି ବର୍ଷା ହେଲା ଠିଆ ହେଇ ଗୁପଚୁପ୍ ଖାଇଲି, ଜାମୁ କୋଳି କିଛି ଆଣିଲି। କିଣିକି ନେଇକି ଆସିକିଲି ଆଉ ଘରକୁ ଆଉ।
ବର୍ଷା ସେଠି ଲଗାତ୍ ତର ହଉଚି ନା ଛାଡି ଯାଉଛି।
ନାଇଁ, ଆଜି ଦିନ ମାନ ସେମିତି ହଉଚି ଲଗାତାର ଚାରିଟା ବେଳେ ଟିକେ ଛାଡିଥିଲା ଏବେ ବି ହଉଚି ସେମତି।
ଆମର କାଲି ସକାଳ ପାଞ୍ଚଟାରୁ ହଉଚି। ଆଜି ଏଇ ଚାରିଟା ବେଳେ ଛାଡିଲା। ଲଗାତାର ହେଇ ଚାଲିଚି ଆଉ ବନ୍ଦ ହୋଉନି।
ନାଇଁ ବା ବନ୍ଦ ହୋଊନି ବିଲ ବାରି ସବୁ ପାଣି ହେଇଗଲାଣି ପୁରା। ଏପଟେ ଉଁ ଗଡିଆ ପୋଖରୀ ଫୁଲ୍ ସବୁ।
ହଁ, ବିଲ ପୁରା ପାଣିରେ ପୁରା ଭେଦି ଯାଇଛି। ବଢିଆ ଦେଖ ଯାଉଛି, ପୁରା ଫୁଲ ହେଇଯାଇଛି ପାଣିରେ।
ଆଉ ଧାନ ଚାଷ ହଉଛି ନା ନାଇଁ ତମ ସେପ ହଁ, ମୁଁ କହିଲି ଧାନ ଚାଷ ହଉଚି? ହଁ, ଆମର ବି ହଉଚି, ବିଲ ତ ଏବେ ପୁରା ବୁଡି ଯାଇଛି ତଳି ଯା ପଡିଥିଲା ଆଉ। ଚିଲିକା ଭଳିଆ ଦେଖା ଯାଉଛି। ଆଚ୍ଛା।
ହଁ।
ଆଉ ବାରି ଘରେ କିଛି କଁ ଲାଗିଛି ପରିବା?
କଁ ହେଇଚି?
ହୁଁ। ତମ ବାରି ଘରେ କିଛି ପରିବା ପତ୍ର ଲଗେଇଚ?
ନାଇଁ ନାଇଁ କିଛି ଲାଗିନି ତମର ଲଗେଇଛ କି?
ହଁ, ଆମର ଲାଗିଚି ଜହ୍ନି, କଖାରୁ, କାକୁଡି ସାରୁ, କାଙ୍କଡ ଏମିତି ସବୁ ଲାଗିଛି ଆଉ।
ଆଚ୍ଛା, ଆଉ କିଣୁ ନଥିବ ଆଉ ଲଗେଇଚ ଯେତେ ଆଣି ଖାଇଦଉଥିବ ଆଉ।
ହଁ, ଏବେ ମାର୍କେଟରେ ଯୋଉ ମିଳୁଛି ଯୋଉ ସାର ମସଲା ତାକୁ ଖାଇକି ତ ବିଭିନ୍ନ ପ୍ରକାର ରୋଗ ବୈରାଗ ହଉଚି। ଘରେ ଲଗେଇଲେ ଭଲ ଟିକେ ଖାଇଆ ପାଇଁ ବି ଭଲ। ସେଥିପାଇଁ ଆଉ। ଆଉ ରଜ ତମ ସେପଟେ କେମିତି କଣ ପାଳନ ହୁଏ?
ହାଲୋ।
ରଜରେ ଯାଇ ଥିଲୁ ମାନେ ବୁଲ ବୁଲିଆକୁ ଯାଇଥିଲୁ ଆଉ ରଜରେ
ହୁଁ। ହଁ।
ହାଲୋ।
ହଁ କୋଉ ଜାଗା ଯାଇଥିଲ ବୁଲିଆ ପାଇଁ?
ଏଇ ଆମ ଗାଁରେ ଦୋଳି ଲାଗିଛି ତ ଗାଁକୁ ଢେର୍ ବୁଲିଲୁ ସେମାନେ ଖାଇଲେ ବହୁତ ମଜା ମସ୍ତି କଲୁ।
ଆଚ୍ଛା ଆଉ ତମର କୋଉ ଡିଷ୍ଟିକ୍ ଯାଇଁକି?
ଯାଜପୁର, ତମର?
ଆମର କଟକ।
ଯାଜପୁରରେ ତ ବଢ଼ିଆ ସେ ରଜ ପାଳନ ହୁଏ, ଯାଜପୁର ଡିଷ୍ଟିକରେ। ପାଖାପାଖି ଉ ହୁଁ ହୁଁ। ସେଇ ଯୋଉ ଗଜେନ୍ଦ୍ରପୁର ହେଇକା ଜାଣିଛ ଯାଜପୁର ଡିଷ୍ଟିକରେ ଯାଉଛି, ସେଠି ତ ବଢିଆ ସେ ରଜ ପାଳନ ହଉଥିଲା। ଆଚ୍ଛା ହଉ ଆଉ ଏପଟକୁ କେବେ ଆସିଲେ ଆସିବ ବୁଲିଆ ପାଇଁ ଆଉ।
ହଁ ହଁ ଯି
ମୁଁ କହିଲି କେବେ ଯଦି କଟକ କେବେ ଆସିଚ?
ହଁ ବହୁତ ଥର ଯାଇଛି।
ଆଚ୍ଛା ଆସିଲେ ଆମ ଏପଟକୁ ଆସିବ ଆଉ ବୁଲିଆ ପାଇଁ ଆଉ।
ହଁ ହଁ ନା।
ଉଁ ଆଉ କଁ ପଢୁଛ ଏବେ ତମେ?
ପ୍ଲସ୍ ଥ୍ରୀ ପଢୁଛି ସେକେଣ୍ଡ ଇୟର।
ଆଚ୍ଛା ସାଇନ୍ସ ପଢୁଛ ନା ଆର୍ଟ୍ସ?
ନାଇଁ ନାଇଁ ଆର୍ଟ୍ସ ପଢୁଛି।
ଆଚ୍ଛା।
ତମେ?
ଆଉ କଲେଜ ଯିବ କାଲି।
କଣ ପଢୁଚ?
ହୁଁ। ହୁଁ ମୋର ସରିଲାଣି ପଢା ମୁଁ ଗେଟେ ସ୍କୁଲରେ ପଢଉଛି ଆଉ।
ହ ଓ ହୋ। ଆଛା। ଆଉ ରାତିରେ ଭୋଜନ କଣ କରିବ?
ରାତିରେ ରୁଟି ହବ ଆଉ ଆମର ପୋଟଳ ଆଳୁ କଷା। ତା ହ କ୍ଷୀର ଆଉ। ହଁ ହଁ ମୁଁ କ ରାତିରେ ରୁଟି ହବ ପୋଟଳ ଆଳୁ କଷା ହବ ଆଉ।
ହଛି। ହଁ ଆଚ୍ଛା।
ଆଉ ତମର?
ଆଉ ଘରେ ସମତେ କଣ କରୁସିନ୍ତି।
ଘରେ ଏ ଟିଭିି ଦେଖୁଛନ୍ତି ବସିକି ଆଉ।
ସେ ଘରକୁ ଗଲେ ଜାଣା ପଡିବ।
ଆଛା ଦୋକାନ ମାନେ କୋଉ ଦୋକାନ ଘର ପାଖରେ କିଛି ଦୋକାନ। ହଁ ସିରିଏଲ ଦେଖୁଚନ୍ତି। ଆଚ୍ଛା।
ହଁ।
କଣ କିଣିବା ପାଇଁ ଯାଇଛ ତମେ ନା ଏମିତି କନରେ ଅଛ ତମେ?
ନାଇଁ କେହି ନାହାଁତିତ ଟିକେ ଯାଇଛନ୍ତି କାମରେ ସେଥିଲାଗି ବସିଛି ଆସିଲେ ପୁଣି ପଲେଇବି।
ଆଚ୍ଛା ଭଲ ଆଉ।
ହଁ। ଆଉ ଯୋଉ ରଥଯାତ୍ରାକୁ କୁଆଡେ ଟୁର ଅଛି ନା ନାଇଁ?
ରଥଯାତ୍ରାରେ ଅଛି ମିନି କେଦାରନାଥ ଯିବାର ଅଛି। ଆଉ ପୁରୀ ତ ଯାଇ ହବନି ଭାବିଛିି ଛୁଟି ଅଛି ଯିବୁ ଆଉ।
ଆଚ୍ଛା।
ତମେ ଯିବ ପୁରୀ?
ନାଇଁ କିଛି ତ ପ୍ଲାନ ହେମିତି - କିଛି ତ ପ୍ଲାାନ ନାହିଁ ସେମିତି ଯିବାର ଯଦି ଡୋରି ଲାଗେ ତ ଯିବୁ ନହେଲେ ନାହିଁ।
ହଁ ସେଇ ତ ଆଉ। ଭଗବାନଙ୍କ ଡୋରିି ଯଦି ଲାଗିବ ଯାଇହବ। ଆଚ୍ଛା ହ ପୁରୀ କେତେ ଥର ଯାଇଛ?
ତିନି ଥର ଯାଇଚି। ତମେ କେତେ ଯାଇଛ?
ମୁଁ ପାଞ୍ଚ ଥର ଯାଇଛି। ଆଉ ରାତିରେ କଣ ପଢା ପଢି କରୁଛ ନା ନାଇଁ ଅଲଗା କିଛି ପ୍ରିପେୟାର ହଉଛ?
ନାଇଁ ଏକ୍ଜାମ ଅଛି ତ ପ୍ରିପୟର କରୁଛି। ପରୀକ୍ଷା ଅଛି ଟି
ଆଚ୍ଛା ହଁ। ଅନର୍ସ କଣ ରଖିଛ? କଣ ହେଇଚି?
ହଁ ମୁ ଲି ଆଚ୍ଛା ଓଡ଼ିଆ ହୁଁ। ହଁ ଓଡିଆ ଭଲଯେ।
ଭଲ ହୁଏ ତ ସେ ଅନର୍ସ ରଖିଦେଲି ଆଉ।
ହଁ-ହଁ ଓଡିଆ ବି ଭଲ। ମୁଁ ବି ରଖିଛିି ମୁଁ ତ ଏଜୁକେସନ ରଖିଥିଲି ଅପସନାଲ ଥିଲା ମୋର ଓଡିଆ ପ୍ଲସ ଟୁ ରେ। ହୁଁ।
ଆଉ କଣ କହୁଚ ନା କଲ ରଖିଦେବି ଏବେ।
ହହୁଁ ଅ ହଉ ଆଉ, ରୁହ ପରେ କଥା ହବା ଆଉ। ହଁ ମୁଁ କହିଲି ହଉ ରୁହ ପରେ କଥା ହବା।
ହଁ, ହ।